ହଁ କୁହ।
ଆଉ କଣ ସକାଳେ ଉଠି ସାରିଲାଣି?
ହଁ ସକାଳୁ ଉଠିକି ଗଧା ବଧ ସାରି
ହଁ ଗାଧ ମୁଁ ସେଇଆ ଦେଖିଲି ଆପଣ ଗାଧବାଧ ସାରି କୁଆଡେ ବାହାରିଛନ୍ତି କି ଭଲ? ଶାଢ଼ୀ ପିନ୍ଧିକି
ହଁ ଯିବୁ ପୁ ଗୋଟେ ଜାଗାକୁ ବୁଲିବା ପାଇଁ ଆଉ
ଓହୋ ହଁ ବା ଆପଣଙ୍କ ଭାଉଜ କାଲି କହୁଥିଲେ ଆପଣ ଆଜି ଭଦ୍ରକ ଯାଇଥାନ୍ତେ ବୋଲି ଆପଣ ସେଇ ଏଠିକି ଯିବେ ନା ଆଉ କେଉଁଠିକି ଯିବେ?
ହଁଁ ଭଦ୍ରକ ଯିବୁ ବୁଲାବୁଲି କରିବାକୁ ଆଉ
ଅହୋ ଆପଣ କେମିତି ଯିବେ ଏଉଠୁ ଅଟୋରେ ଯିବେ
ଅଟୋରେ ଯିବୁ ସେଠୁ ଟ୍ରେନରେ ପଳେଇବୁ ଆଉ।
ଓହୋ ତାହେଲେ ଶୁଣନ୍ତୁ ଆପଣ ଗୋଟେ କାମ କରିବେ ଏଠୁ ମାନେ ଏଇ ଯେଉଁ ଅଟୋ ଆଜିକାଲି ସେ ଯେଉଁ ଅନଲାଇନ୍ ଅଟୋ ହେଉଛି। ସେଇଥିରୁ ପଳେଇବେ ନହେଲେ ହଉଛି ଅନଲାଇନରେ ବାଇକ୍ ବି ହଉଛି ସେଇଥିରୁ ପଳେଇବେ ନହେଲେ କଣ କରିବେ ଆମର ଏଇ ଘରଠୁ ପାଞ୍ଚ ମିନିଟ ର ବଟାରେ ଅଟୋ ଷ୍ଟାଣ୍ଡ ଅଛି ସେଇଠିକି ଯିବେ। ସେଇଠିକି ଯାଇକି କଣ କରିବେ ନା କହିବେ ଆମେ କଳ୍ପ କଳ୍ପନା ଯିବ ସେ କଳ୍ପନାାରେ ଆପଣଙ୍କୁ ଛାଡ଼ିଦେବ ବୁଝିଗଲେ ତ
ହୁଁ ହୁଁ।
ହଁ ସେ କଳ୍ପନା ରାପଙ୍କୁ ଛାଡିଦେଲା ପରେ ହଁ ସେଉଠୁ ବସ୍ ଆସୁଥିବ ଷ୍ଟେସନ ଯିବା ପାଇଁ। ନହେଲେ ସେଠୁ ହଉଛି ଆ ଆପଣ ଅଟୋରେ ପଳେଇବେ ନହେଲେ ଚାଲିକି ବି ଯାଇହେବ କିଛି ବା-ବାଟ ନାହିଁ ସିଏ ବି ପାଞ୍ଚ ମିନିଟରେ ହିଁ ବା ଟି ଆଁ ଆପଣ ଛଅ ମାନେ ଏଇ ଯୋଉ ଆମର ଏ ଯଉ ରେଲୱେ ଷ୍ଟେସ ନ ରେ ଛ ଟା ପ୍ଲାଟଫର୍ମ ଅଛି ଆପଣ କେତେ ନମ୍ବର ପା ଫର୍ମ କୁ ଯିବେ ଜାଣିଛନ୍ତି?
ହଁ ଆମେ ଯିବୁ ତିନି ଚାରି ତିନି ନମ୍ବର ପ୍ଲାଟଫର୍ମ କୁ।
ଓହୋ ତିନି ନମ୍ବରକୁ ଯିବେ ତାହେଲେ ଗୋଟେ କାମ କରିବେ ଆ ଆପଣଙ୍କୁ ଅଟୋବାଲା ନେଇକି ପୁରା ଷ୍ଟେସନ ର ଛଅ ନମ୍ବର ଆଗରେ ଛାଡିଦବ। ବୁଝିଗଲେ ଆପଣ ସେଇଠୁ କଣ କରିବେ। ଛଅ ନମ୍ବର୍ ରୁ ଆପଣ କଣ କରିବେ ନା ଛ ଛଅ ନମ୍ବର ହେଲା ସେଇଠି ହିଁ ଅଛି, ଛଅ ନମ୍ବର ଯୋଉଠି ଓହ୍ଲେଇବେ ସେଇଠି ହିଁ ତାଙ୍କର ଟିକେଟ କାଉଣ୍ଟର ଅଛି, ଆପଣ ଆଗରୁ ଦେଖିଛନ୍ତି ଟିକେଟ କାଉଣ୍ଟର୍?
ହଁ-ହଁ।
ହଁ ସେଇଠି ଓଲ୍ ହଁ ଆପଣ ପ୍ରାୟ ଟାଇମ୍ ତାହେଲେ ଆସନ୍ତି ଭୁବନେଶ୍ଵର ଯାଆନ୍ତି।
ହଁ।
ମାନେ ନାଇଁ ଭଲ କଥା ଭଲ କଥା ଆପଣ ତାହେଲେ ସେଇଆ କରିବେ ସେଇଟା ଦେଖିଚନ୍ତି ସେଇଠି ଇଏ କରିଦେବେ ଆଉ ଆଜିକାଲି ଏଇ ଯୋଉ ଆମ ସହରର ରେଲୱେ ଷ୍ଟେସନ୍ ରେ କଣ ହେଇଛି ନା ଲିଫ୍ଟ କରିଦେଇଛନ୍ତି ଯୋଉ ସବୁ ବଡ-ବଡ ମଲ ହେରିକାରେ କୁ ଲିଫ୍ଟ ନଥାଏ ସିଢି ଭଳିଆ ହେଇଥାଏ, ଆପଣ ଦେଖିଛନ୍ତି?
ହୁଁ-ହୁଁ ଆମେ ଓଲ୍ହେଇକି ଆସଛୁ ଯାଇଛୁ
ଆଁ ଆପଣଙ୍କୁ ସେ ସେଇ ଯୋଉ ଲିଫ୍ଟରେ ଗଲେ ଡର ଲାଗେ?
ନାଇ-ନାଇଁ ଡର କାଇଁ ଲାଗିବ।
ହଁ ମୁଁ ସେଇୟା ହିଁ ପଚାରିଲି କାରଣ ନା ସେଟା ପ୍ରାୟ ସମସ୍ତଙ୍କୁ ଡର ଲାଗେ, ଯେମ୍ତି କିି ମତେ ତ ବହୁତ୍ ଡର ଲାଗେ। ଆମ ଘରରେ ବି ତିନି ଜଣଙ୍କୁ ବହୁତ୍ ଡର ଲାଗେ। ମୋ ସାନ ଭଉଣୀ ତ ସେ ଶିଡିି ରେ ଜମା ଚଢି ହିଁ ପାରେନି, ସେ ଚିଲାଏ ଆଉ ମାମା ବି
ପୁଅ ଛିଡା ହେଇଯିବ, ପୁଅ ତଳକୁ ଆସିକି ଓଲ୍ହେଇ ପଡିବ।
ନା-ନା ସେମାନେ ଗୋଟେ କଣ ମନ ଭିତରେ ଆଗେ ଭାବି ଦିଅନ୍ତି କାଳେ କଣ ହେଇଯିବ କି, ମୋ ମାମା ବି ସେଇଆ ମୋ ମାମା ତ ମୋ ହାତକୁ ପୁରା ଏମ୍ତି ଜାବୁଡିକି ଧରି କି ଯାଏ, ମାନେ ମୁଁ ଯେତ ମୁଁ ଯେତବଳେ ଯାଉଥାଏ ମୋ ମାମା ମୋର ଧର ବାମ ହା ହାତକୁ ଧରିଲା ମୋ ସାନ ଭଉଣୀ ମୋର ଡାହାଣ ହାତକୁ ଧରିଲା, ତାପରେ ସେମାନେ ତାଙ୍କର ଆଉ ଗୋ ଗୋଟେ-ଗୋଟେ ହାତରେ ଜିନିଷ ରଖିଥାନ୍ତି ଯାଇଥାନ୍ତି, ବାପା କିନ୍ତୁ କଣ କରନ୍ତି ଆଗୁଆ ପଳାନ୍ତି। ଆମେ ଯେତେଥର ଷ୍ଟେସନରେ ଯାଇଛୁ ସେମିତି ହିଁ ହେଇଛି ଆମ ସହିତ, ତ ମୁଁ ସେଇଆ ହିଁ ପଚାରିଲି ଆପଣଙ୍କୁ।
କାଇଁ ଆମେ ଆମ ମୋ ପୁଅ ମୋ ବଡ ପୁଅ ସାନ ପୁଅ ଆମେ ଆରାମ୍ ରେ ପଳେଇ ଆସିଲୁ କିଛି ନାହିଁ।
ହଁ ଆପଣଙ୍କ ସାନ ପୁଅକୁ ବି ଡର ଲାଗିଲାନି?
କିଛି ଲାଗିଲାନି ସିଏ ଖୁସି ହେଇକି ଆହୁରି ସେ ଭାବିଲା ତାର ଦୋଳି ଏଟା ଚାଲିଚି।
ହଁ-ହଁ ସେଇଟା ଉପର ତଳ ହଉଚି ନା ସିଏ ସ ତରେ ଭାବିଥିବ କି ଏଇଟା ଦୋଳି ଚାଲ୍ଚି। ସିଏ ସେଇ ଲିଫ୍ଟରେ ଆସିଲା ବେଳେ ଦୁଷ୍ଟାମି କରୁନଥିଲା ତ?
ନାଇଁ।
ହଁ ହଉ ଶୁଣନ୍ତୁ ଆପଣଙ୍କର ସେଇ ଭଳିଆ ବି ଗୋଟେ ଲିଫ୍ଟ ଅଛି ଆଉ ଯୋଉ ଏମ୍ତି ବ ବକ୍ସ ଭଳିଆ ମାନେ ଏମିତି ଘର ଭଳିଆ ହେଇଥିବ ଯୋଉ ଲିଫ୍ଟ ଟା
ହଁ ସେଇ ଲିଫ୍ଟ ବି ଅଛି, ସେଠି ସବୁ ଏକ, ଦୁଇ, ତିନି, ଚାରି, ପାଞ୍ଚ, ଛଅ ଲେଖା ହେଇଚି। ଆ ସେଠିରେ ବି ଆପଣ ମାନେ ଖାଲି ଛିଡା ଏଠି କଣ ମାନେ ବି ମାନେ ଏନ୍ତି ସିଢି ଭଳିଆ ଆସିବ ନା। ସେଠି ବି ଖାଲି ଭିତରକୁ ପଶିଗଲେ ଆଉ ସିଏ ବି ନେଇକି ଆପଣଙ୍କୁ ଇଏ କରିଦବ, ବୁଝିପାରିଲେ କି ନାହିଁ ତ ହଁ ଆପଣ ସେଇଥିରେ ବି ଯାଇପାରିବେ, ନହେଲେ ତ ଆମର ଯୋଉ ଯୁଗ ଯୁଗରୁ ଯୋଉ ସିଢି ରହିକି ଆସିଛି ସିମେଣ୍ଟ ଆଉ ଇ ଟାରେ ସେ ସିଢି ରେ ବି ଆପଣ ଆସିପାରିବେ, ହଉ ଆପଣ ଏବେ କଣ କଲେ ଏଇ ପଟୁ ଯୋଉ ପଟୁ ଯିବେ ମାନେ ଏଇ ଯୋଉ ଆପଣଙ୍କ ମୁଁ ଯୋଉ କହିଲି ଆମ ଘର ପଟୁ ସେଇଟା ହଉଚି ଛଅ ନମ୍ୱର୍। ତାପରେ ଆସିବ ପାଞ୍ଚ ନମ୍ବର ମାନେ ଟିକେ ଚାଲିଲେ ଗୋଟେ ଦି ମିନିଟ୍ ତାପରେ ଚାରି ନମ୍ବର, ତାପରେ ଯାଇକି ତିନି ନମ୍ବର ତାପରେ ତାପରେ ଏକ ନମ୍ବର।
ହଁ।
ବୁଝିପାରିଲ ତ?
ହଁ ହଁ ହ।
ଅଫ୍ ହଁ ଆପଣ ସେମିତି ହିଁ କରିବେ ଦି ଟିକେ ଲିଫ୍ଟ ଅଛି ସେଇଥିରୁ ଯାଇପାରିବେ। ନହେଲେ ସିଡି ଅଛି। ସେଇଥିରେ ବି ଯାଇପାରିବେ ଆଉ ଆପଣ
ସିଡି ଲିପ୍ଟିରେ ସେ ଭାବେ ମୋର ଟ୍ରେନ୍ ଗାଡି ଚାଲିୁଛି ଏଠି।
ହଁ ମାନେ ତା ସିଏ ତ ଛୋଟ ଛୁଆ ଟା ନା ଦୁନିଆକୁ ଏବେ ଦେଖିଲା, ନୂଆ ନୂଆ ଜାଗା ସବୁ ବୁଲିଲା ତା ତାକୁ ସେଇଟା ଲାଗୁଥିବ ଟ୍ରେନ ତାକୁ ଯଦି ଆପଣ ବୁଝେଇ ବିି ଦେବେ କି ଏଇଟା ବି ଗୋଟେ ପ୍ରକାରିଆ ଟ୍ରେନ ସେ ହଁ ବା ମା କହିଛି ମାନେ ଏଇଟା ବି ଗୋଟେ ପ୍ରକାରିଆ ଟେନ୍‌ ସର୍ ଠିକ୍ କହିଲି ନା।
ହୁଁ
ଆଉ କଣ ସିଏ ହେଉଛି ନୂଆ ଯେତେବେଳେ ଆସିଲା ଷ୍ଟେସନକୁ ଦେଖିକି କଣ ଭାବିଲା ଡରିଲା କି?
ନା ନାଇଁ ତାର ଡର ଭୟ ସେଟା ନାହିଁ ପୁରା ତା ମନରେ କି ତା ତାର ଡର ଭୟ ସେ ଜିନିଷ ଟା ନାହିଁ ଟୋଟାଲି।
ହଁ ହେଇଛି କିନ୍ତୁ ଏଡେ ନଡ ନଡ ହାଡ ଦିଟା ମାଉଁସ ଜମା ନାଇଁ। କିନ୍ତୁ ଡର ଭୟ ଭଲ ମନ୍ଦ କିଛି ନାହିଁ ଯାହାକୁ ନାଇଁ ତାକୁ ଦେଖିକି ଦୌଡିକି ପଳଉଛି, କାଲି ବା ମୁଁ ଏଇ ଛ ଛାତ ଉପରେ ଯଉ ବାଲକୁନି କି ଛିଡ଼ାହେଇ ଦେଖୁଥିଲି ଆପଣଙ୍କ ପୁଅ ରାତି ଏଗାର ଟା ବେଳେ ସେଇ କଲୋନୀର ଛୁଆ ମାନେ ଯୋଉ ଖେଳୁଛନ୍ତି ଆମରି ଏଇ କଲୋନୀର ଛୁଆ ମନ ଇଚ୍ଛା ତାର ପଳେଇ ଆସିଲା, କାହା କୁ କିଛି ପଚାରିବାର ନାହିଁ, ମୁଁ କହିଲି ତୁ ମାଇଁଙ୍କୁ ପଚାରୁିଛୁ ନା ନାଇଁ ତୁ ମାଇଁଙ୍କୁ ତ ପଚାରିକି ଆସିବା କଥା ଘରୁ ବାହାରିଲା ବେଳକୁ। ସେ କିଛି କହୁନି, କିଛି ନାହିଁ। ମନଇଛା ଯାଇକି ତାଙ୍କ ସହିତ ଏ ମତେ ବଲ୍ ଦେଲ ମତେ ବ୍ୟାଟ୍ ଦେଲ। ଏମିତି କହିକି ଖେଳୁଛି, ମୁଁ ତାକୁ ଦେଖିକି ଆସର୍ଯ୍ୟ, ମୁଁ କହିଲି ଇଏ କଣ ମାନେ ମାନେ ଡର, ଭୟ, ଚିହ୍ନା, ଅଚିହ୍ନା, ପର, ଆପଣା ସେ ସବୁ କିଛି ନାହିଁ। ତାର।
ସେ ସବୁ କିଛି ନାହିଁ। ସେ ମନ୍ଦିର ଗୋଲେ ନା ବ୍ରାହ୍ମଣଙ୍କ ସହିତ ସାଙ୍ଗ ହେଇଯାଉଛି ଆଉ।
ହଁ ବା ମନ୍ଦିର କୁ ବି ଯୋଉ ଯାଉଛି ଭାବୁଛି ଏ ନନା ମାନେ ଥରେ ଦିଥର ଥରେ ଦିଥର ବି ନୁହଁ ଥରେ ଯଦି ସେ ଲୋକକୁ ସେ ଦେଖିଦେଲା, ଆଉ ତା ଚେହେରା ଟା ତା ମନରେ ରହି ମାନେ ମୁହଁରେ ରହିଗଲା କି ମୁଣ୍ଡରେ ରହି ହେଇଗଲା, ତ ସେ ଭାବୁଛି ସେ ନିଜର ଆଉ ଆଉ ଡର ଭୟ କିଛି ନାହିଁ। ହଁ ପ୍ରଥମ ଥର ଯେତେବେଳେ ଦେଖା ହୁଏ, ସେତେବେଳେ ଟିକେ ହଁ ଡରି ଡରି କଥା ହୁଏ କି କଣ। କିନ୍ତୁ ତାପରେ ଆଉ ଡର ଭୟ କିଛି ନାଇଁ ମାନେ ତାପରେ ସାଙ୍ଗ ଆଉ। ବଡ ସାନ ତ ନୁହଁ ସାଙ୍ଗ। ସେୟା ହିଁ କହିଲି କିନ୍ତୁ ଆପଣ ଟିକେ ଷ୍ଟେସନରେ ତାକୁ ଜଗି ରଖିକି ଥିବେ। କାହିଁକିନା ସେ କୁଆଡେ ଭଲ ମନ୍ଦରେ ପଳଉଥିବ କାହିଁ ନା ବହୁତ ଅଜଣା ଲୋକ ହୁଁ ବହୁତ ଅଜଣା ଲୋକ ଅଛନ୍ତି ନା। ଆ ଭଲ ଅଛି ମନ୍ଦ ଅଛି ଛୋଟ ଛୁଆ ଟା କଥା ମୁଁ କହୁଥିଲି।
ଆପଣ ଦେଖିକି ତାର ଗୋଡେ ଗୋଡେ ତାକୁ ଜଗିଥିବେ, ନହେଲେ ଆପଣ ଯାଉଥିବେ ସିଢି ରେ ସିଏ ତାର ଲିପ ଚଢି ଯିବଣି।
ହ
କାରଣ ଆପଣ ତ ବି ଜାଣିଛନ୍ତି କେତେ ଦୁଷ୍ଟ ସେ ଏଇ ହଉଛି କଥା। ତାହେଲେ ଆପଣ ସେଇଆ ହିଁ କରିବେ, ତାପରେ ସେ ଯୋଉ ଆପଣ ତ ଟିକେଟ୍ କାଟି ଦେଇଥିବେ ଛଅ ନମ୍ବର ପଟେ। ତାପରେ ସେଇଠି ଯାଇକି ତିନି ନମ୍ବର ପଟେ ସେଇଠି ସବୁ ଅଛି ବେଞ୍ଚ ଭଳିଆ ଅଛି ମାନେ ଚେୟାର ବେଞ୍ଚ ପୁରା ଲାଗିକି ଅଛି। ଆପଣ ସେଇଠି ଯାଇକି ବସି ପଡିବେ। ହଁ ଆପଣଙ୍କ ପୁଅ କ ବି ସେଇଠି ବିକ୍ରି ହଉଛି ସବୁ ଜିନିଷ। ତାକୁ ସେଉଠୁ କିଣିକି ଦେଇଦେବେ ସିଏ ତାର ଚୁପଚାପ ହେଇକି ବସିବ ତାକୁ କିନ୍ତୁ ଜଗିଥିବେ। ଆଉ ପାଣି ବିି ଜାଣିଛନ୍ତି ସେ ଥଣ୍ଡା ପାଣି ଯେମିତି ଆମର ଫ୍ରିଜ ରେ ରଖିଲେ ଯୋଉ ଥଣ୍ଡା ପାଣି ଥାଏ ହ୍ୟାଲୋ।
ହଁ କୁହ।
ହଁ ସେଇ ଥଣ୍ଡା ପାଣି ଯୋଉ ବାହାରେ ଦେଖିଛନ୍ତି ଆପଣ ଷ୍ଟେସନରେ।
ହଁ ହଁ ଗୋଟେ ପଟେ ଥଣ୍ଡା ବାହାରୁଛି ଗୋଟେ ପଟେ ଗରମ ବାହାରୁଛି।
ହଁ ଗୋଟେ ପଟେ ଗରମ ନୁହଁ ସେଇ ଏଇ ନର୍ମାଲ ଆଉ ଗୋଟେ ପଟେ ପୁରା ଥଣ୍ଡା ବାହାରୁଛି ସେ ଥଣ୍ଡା ପାଣିକୁ ଇଏ କରିଦେବେ କାହିଁକି ନା ଷ୍ଟେସନ ରେ ସବୁ ମାନେ ଥଣ୍ଡା ପାଣି ଟା ଏମିତି ବି ଟ୍ରେନରେ ଗଲାବେଳେ ଟିକେ ଗରମ ହେଇଯିବନି ନା। ଆଉ ଆପଣଙ୍କ ବଡ ପୁଅ ସାନ ପୁଅ ଦୁଇ ଜଣଙ୍କୁ ତ ଟିକେ ଥଣ୍ଡା ପାଣି ହିଁ ଦରକାର ହଁ ସମସ୍ତଙ୍କୁ ଦରକାର।
ହୁଁ ହୁଁ।
ହଁ ସେ ଥଣ୍ଡା ଭାବିକି ସେ ଥଣ୍ଡା ପାଣିକୁ ପିଇଦେବେ। ଆଉ ଯୋଉଠି ବି ଟ୍ରେନ ରଖିବ ସେଇ ସବୁ ଷ୍ଟେସନ ଗୁଡାକରେ ବି ଥଣ୍ଡା ପାଣି ଆଉ ଏମତି ଗରମ ପାଣି ବାହାରୁ ତ ସେଠୁ ବି ଆପଣଙ୍କର ପାଣି ଶ୍ ସରିଗଲେ ହଉଛି ହଁ ସେଠିକ କି ବି ଓହ୍ଲେଇକି ଯାଇକି ଭର୍ତ୍ତି କରିଦେଲେ ବି ହଉଛି ଚଳିବ ଆପଣ କାରଣ କିନ୍ତୁ ଜଲଦି ଯିବାକୁ ପଡିବ। ଆପଣଙ୍କ ବଡ ପୁଅ କୁ କହିବେ ଯେତେବେଳେ ପୁରା ଅନେଇକି ଥିବ ଯେତେବେଳେ ଗାଡି ରଖିବ ସାଙ୍ଗେ ସାଙ୍ଗେ ଯିବ ପାଣି ଧରିକି ପଳେଇ ଆସିବ ପଳେଇ ଆସିକି ଆପଣ ତାକ୍ ତାପରେ ଗାଡ଼ିରେ ବସିକି ପିଇବେ ଆଉ ଆପଣଙ୍କ ପୁଅକୁ ଆ ପୁଅ ତ ଭାବିବ ଥଣ୍ଡା ପାଣି ମାନେ ଥଣ୍ଡା ଆସିଛି ମାନେ କୋଲଡ୍ରିଙ୍କସ ଆସିଛି ସେ ଆରାମସେ ପିଇବ କିଛି କହିବନି। ନାଇଁ ନାଇଁ ଭଲ ଲାଗିଲା ଆପଣ ମାନେ ମୁଁ କେବେ ବି ଦେଖିନଥିଲି ଆପଣଙ୍କୁ ମାନେ ତା ସାନ ନଣଡ କୁ କେବେ ଦେଖିନଥିଲି ଆଜି ଦେଖିଲି ମାନେ ଏଇଥର ଟା ଦେଖିଲି। ଭଲ ଲାଗିଲା ଏଇ ଛୁଆ ଟିକେ ବଦମାସୀ ଖାଲି ବଦମାସୀ ନୁହ ଏ ଛୁଆ ବୟସ ଟା ସେଇ ଆମର ଆପଣ ତ ଏତେ ଦିନ ରହିଲେ ଯୋଉ ଏଇଠି କଲୋନୀରେ ଆପଣ ଦେଖିପାରିଲେ ଆମ କଲୋନିରେ ଯୋଉ ଛୁଆ ଅଛନ୍ତି ସବୁ ଖେଳୁଛନ୍ତି କିଏ ବି ବଡ ଲୋକ ତାଙ୍କୁ କିଛି କହିବାର ନାହିଁ କାରଣ ଛୋଟ ଛୁଆ ଥିଲେ ଗୋଟେ ଅଲଗା ମଜା ଆଉ କିଛି ଦିନ ପରେ ଏମିତି ଆଖି ପକଉ ପକଉ ସେ ବଡ ହେଇଯିବେ। ବୁଝିଲେ କି ନାହିଁ। ତ କିଛି ମାନେ ସେମିତି ନାହିଁ ଆପଣ
ତାର ଯିବାକୁ ଇଚ୍ଛା ନୁହଁ। ତାର ରହିବାକୁ ଭାରି ଇଛା ଅଛି ଆଉ କଣ କରିବା ସେଆଡ ନଗଲେ ନହବ।
ନା ନା ଏମିତି କହିଲେ ତା ଇଚ୍ଛା ଅନୁସାରେ ସବୁ କିଛି ହବକି ସ୍କୁଲ ଫୁଲ ଖୋଲିଲାଣି ପା ଦରକାର ନହେଲେ ପାଠ ପାଠ କୁ ଠକିବ ସେ ଏଇଟା ଭଲ କଥା ନୁହଁ ଯେତେ ଯାହା ହେଲେ ବି
ସେ ତ ଟୋଟାଲି ପଢ଼ୁନି ପାଠ ପଢ଼ିବି ନାହିଁ।
ହଁ ଛୋଟ ଛୁଆ ସେ କହିବ ପାଠ ପଢ଼ିବୁନି ତାକୁ ଟିକିେ ଜବରଦସ୍ତି ବସା ହବ। ତ ଆପଣ ଚିନ୍ତା କରନ୍ତୁନି ସେ ତାର ଆରାମ ସେ ବଶ୍ ବସିକି ଯିବ ପାଠ ପଢ଼ିବ ଆଜି ତାକୁ ନେଇକି ଆରାମସେ ପହଞ୍ଚନ୍ତୁ। ପହଞ୍ଚିକି ଜଣେଇବେ ଆପଣଙ୍କ ଉ ଆଁ ଆପଣଙ୍କ ଭାଉଜକୁ ଜଣେଇବେ ମୁଁ ତାଙ୍କୁ ତାଙ୍କଠୁ ବୁଝିଦେବି ହୋଉ ପହଞ୍ଚିଲାଣି କି କଣ, ହଉ ତାହେଲେ ଆପଣ ଏବେ ଯାଆନ୍ତୁ କଣ କରିବେ ମୁଁ ତାହେଲେ ଏବେ ରଖୁଛି।
ହଁ ହଁ